ହାଲୋ
ଆଜ୍ଞା ମ୍ୟାଡ଼ାମ୍ ଆପଣଙ୍କ କଥା ଟିକେ ଆଉ ଟିକେ ବାହାରକୁ ଆସନ୍ତୁ ଆପଣ। ହାଲୋ।
ଆସିଲା ଏବେ
ଆଉ ଟିକେ ବାହାରକୁ ଆସନ୍ତୁ ମ୍ୟାଡ଼ାମ୍।
ହଉ ଆପଣ କୁହନ୍ତୁ ମୁଁ ଯାଉଚି।
ଆଜ୍ଞା ଆଜ୍ଞା ମ୍ୟାଡାମ୍ ଆଉ ଆପଣ କଣ କରୁଥିଲେ? ମୁଁ କହୁଥିଲି କି ଆମେ ଆଜି ଟିକେ ଅଂଶୁଘାତ ଉପରେ କଥା ଖରା ଦିନରେ କେମିତି କଣ? ଅଁ ରହିବା ଦରକାର କେମତି କଣ? ହୁଁ କଲେ ଆମକୁ ଟିକେ ଲୋକମାନଙ୍କୁ ଭଲ ହବ। ସେ ବିଷୟରେ ଆମେ ଟିକେ ଆଲୋଚନା କରିବା। କଣ କୋହୁଚନ୍ତି ଆପଣ।
ହଁ କୁହନ୍ତୁ।
ଆଜ୍ଞା ଆଜ୍ଞା। ମ୍ୟାଡାମ୍ ମୁଁ କହିଲି କି ଏ ଆସନ୍ତା କାଲି ତ ରଜ ଆସୁଛି ଆପଣ ଏଇ ଖରାରେ କୁଆଡେ ବୁଲିବା ପାଇଁ ଯାଉଛନ୍ତି କି ରଜରେ ନା ନାଇଁ
ନାଇଁ ଖରାରେ କୁଆଡେ ତ ଯାଇ ହବନି, ଯିବାର ବି ପ୍ରୋଗ୍ରାମ କିଛି ନାହଁ।
ଆଜ୍ଞା ମ୍ୟାଡାମ୍, ମୁଁ କହିଲି କି ଯୋଉ ଖରାରେ ଲୋକମାନେ ବୁଲିବା ପାଇଁ ତ ରଜରେ ଏତେ ଅଲଗା କଥା ଅଛି, ଆପଣ ଦେଖୁଥିବେ କି ଖରାରେ ବିଶେଷ କରିକି କୃଷକମାନେ ହେଲେ ଆମର କି ଶ୍ରମିକ ମାନେ ବା କୁହନ୍ତୁ ବା ଆପଣ ଉଁ ରାଜମିସ୍ତ୍ରୀମାନେ କୁହ ଅ ଖରାରେ ବହୁତ କଷ୍ଟରେ ସେମାନେ କାମ କରୁଛନ୍ତି ନାଇଁ କି ଅ ହଁ ସେମାନେ ଏଇ ଯୋଉ ଖରାରେ କାମ କରୁଛନ୍ତି। ଦେଖିଥିବେ କିଛି କିଛି ଜାଗାରେ ଲୋକମାନେ ଅଂଶୁଘାତର ଶିକାର ମଧ୍ୟ ହଉଛନ୍ତି। ହେଲେ କି ଆମର ଏଇଠି ଘର ପାଖରେ ଜଣଙ୍କର ଘର କାମ ହଉଥିଲା ହଠାତ୍ ଜଣଙ୍କର ଖରା ଅତ୍ୟଧିକ ହେବା ଯୋଗୁ ତାର ମୁଣ୍ଡ ବୁଲେଇଲା ଦେହ ଥରିଲା ହେଲା କି ତାଙ୍କୁ ଘରୁ ଜଣା ପଡିଲା ଯେ ଅଂଶୁଘାତର ସେମାନେ ସେ ଶିକାର ହଉଛନ୍ତି। ଆପଣ କୁହ କହିଲେ ଟିକେ ମତେ ଅଂଶୁଘାତ ଯେତେବେଳେ ଆମକୁ ପ୍ରଥମ ମାନେ ଲାଗିବ ଯେ ଲୋକ ଟିକେ ହଉଛି ଆମେ କଣ କରିବା ଦରକାର। କଣ କଲେ ସିଏ ଟିକେ ସେ ଲୋକଟି ଧର ଭଲ ହେଇପାରିବ।
ଚିକିତ୍ସାଳୟକୁ ଯିବା ପର୍ଯ୍ୟନ୍ତ
ପ୍ରଥମ ତ ମାନେ ଅତ୍ୟଧିକ ଖରାରେ ବାହାରକୁ ମାନେ ବାହାରିବେନି ଯଦି ବି ବାହାରୁଛନ୍ତି କୌଣସି ଅଂଶୁଘାତର ଲକ୍ଷଣ କିଛି ଦେଖା ଯାଉଛି ତ ଆ କଣ କରିପାରିବା ଆମେ ନା ଆମେ ତାଙ୍କୁ ଭୋଳ ଦହି କି ବା ଲେମ୍ବୁ ପାଣି କି ଜରୁରୀ ହଉଛି ଓ ଆର ଏସ୍ ପା
ଆଜ୍ଞା।
ଗୋଟେ ଲିଟର ପାଣିରେ ଓ ଆର ଏସର ପ୍ୟାକେଟ ରହୁଛି।
ହଁ ଗଛ ତଳେ ଟିକେ ଆମେ ବସେଇକି ତାଙ୍କୁ ଓଦା କ କପଡାରେ ମଧ୍ୟ ତାଙ୍କର ମୁଣ୍ଡ ଦେହ ହାତ ପୋଛିଦବା ଦରକାର, ଆପଣ ଯେମିତି କହିଲେ ଓ ଆରଏସ୍ ଲେମ୍ବୁ ପାଣି ବି ଦେଇପାରିବା ଦରକାର ଦେଇ ଟିକେ ପିଇଦବା ଦରକାର ଦହି ହେଲା ତାକୁ ମଧ୍ୟ ଦେଇ ପାରିବା ନାଇ କି?
ହଁ ନହେଲେ ଫ୍ୟାନ ତଳେ ଟିକେ ମସ୍ତେଇକି ତାଙ୍କୁ ନିକଟସ୍ଥ ଯୋଉ ଆପଣଙ୍କର ଚିକିତ୍ସାଳୟ ଥିବ। ସେଇଠି କି ନେଲେ ଡକ୍ଟରମାନେ
ଚିକିତ୍ସିତ କଲା ପରେ ଟିକେ ଘରକୁ ସୁସ୍ଥ ହେଇକି ଫେରି ପାରିବେ ନାଇଁ କି ଆଉ ଗୋଟେ କଥା ଥା ମ୍ୟାଡାମ ଆପଣ ଦେଖୁଥିବ ମୁଁ ଯେମତି କହିଲି କି ଶ୍ରମିକମାନେ ହୁଅନ୍ତୁ କି କୃଷକମାନେ ହୁଅନ୍ତୁ ବା ରାଜମିସ୍ତ୍ରୀମାନେ ସେମାନେ ଦେଖନ୍ତୁ ଅଂଶୁଘାତର ତ ଶିକାର ହଉଛନ୍ତି କିଛି ଲୋକମାନେ ଧର ଆମେ ମାନେ ରହିଲେ କି ଅନ୍ୟ ଯୋଉ ଲୋକମାନେ ଅଛନ୍ତି ଖରା ଅଧିକ ହଉଛି। ଆମେ କହିଲେ କି ଆମେ ବୁଲିବାକୁ ଯିବାନି ବା ଘରକୁ ବାହାରିବାନି। ଆମେ କୁଲର ତଳେ ହଉ କି ଏସି ପାଖରେ ହଉ ବା ଫ୍ୟାନ ପାଖରେ ହଉ ବସି ଯାଉଛି ହେଲା କି ଯଦି ସେମାନେ ଘରୁ ପଦାକୁ ନ ଗଡ କାଢିବେ ବା ଘର ପ୍ରତିପୋଷଣ ହବା ବି ସେମାନଙ୍କୁ କଷ୍ଟସାଧ୍ୟ ହବ ହବ କି ନାଇଁ।
ହୁଁ ହୁଁ
ଅ କଷ୍ଟସାଧ୍ୟ ହବ ତ ସେଥିପାଇଁ ସେମାନଙ୍କୁ ମଧ୍ୟ ଅ ଅର୍ଥ ରାଶିର ଆବଶ୍ୟକତା ଅଛି ସେଥିପାଇଁ ସେମାନେ ଏ ତ କାମ ତାଙ୍କୁ କରିବାକୁ ପଡିବ ଆପଣ କୁହନ୍ତୁ ତ ଆମେ କେମିତି କାମ କରିବା ଦ୍ଵାରା, ତାଙ୍କର ପରିବାର ପ୍ରତିପୋଷଣ ହେଇ ପାରିବ? ତା ସହିତ ସେମା ମାନେ ଅଂଶୁଘାତ ବା ଏଇ ଯୋଉ ଖରା ଅତ୍ୟଧିକ ହଉଛି, ସେମାନେ ବି ର କ୍ଷା ପାଇପାରିବେ ତାଙ୍କର ଘରର ଲୋକମାନଙ୍କୁ ବି ସହାୟତା ବା ଆର୍ଥିକ ସହାୟତା। ଅ ସବୁ ପ୍ରକାରର ସୁବିଧା ସମାଧାନ ହେଇପାରିବ। କଣ କଲେ ଭଲ ହବ? କେମିତି କଣ ସେମାନେ କାମ କରିବା ଉଚିତ ବା ଖରାକୁ କୋଉ ସମୟରେ କେମିତି ବାହାରିବା ଉଚିତ। ସେ ବିଷୟରେ
ତ ସଖାଳୁ ମାନେ ଟାଇ ସକାଳ ପାଞ୍ଚଟା ଛଅଟା ଟାଇମ କାମ ସେତବେଳେ ଚା
ଆପଣ ମ୍ୟାଡାମ୍ ଟିକେ ଆଉ ଟି ଟିକେ ବାହାରକୁ ଆସନ୍ତୁ ବା ବାହାରକୁ ଆସିକି ଆଉ ଟିକେ ଆପଣ ମୋ ସହିତ କଥା ହୁଅନ୍ତୁ। ହେଲା କି ଆପଣ କହିଲେ କି ସକାଳ ଟାଇମରେ ବାହାରିବା ଦରକାର।
ହଁ ପକାଟା ଆଜ୍ଞା, କାମଟା ଯଲଦି ତା ହେଇଯାଉ। ଦଶଟା ଏଗାରଟା ମଧ୍ୟରେ ହେଇଯାଉଛି ଭଲ
ଆଜ୍ଞା, ଆଜ୍ଞା।
ଆଜ୍ଞା। ହଁ, ସେଇ ସମୟରେ ଟିକେ ଛାଇ ରହୁଛି ନା। ତ, କାମ କଲେ ତାଙ୍କୁ ମଧ୍ୟ ମଧ୍ୟ ସୁବିଧା ହବ ଉ ତାଙ୍କ ସହିତ ଆସି ଥିବା ଲୋକମାନେ ମଧ୍ୟ କାମ କରିବାକୁ ସୁବିଧା ହବ। ଫଳରେ ଅଂଶୁଘାତରେ ସେମାନେ ଶିକାର ହେଇପାରିବେନି ନାଇଁ କି।
ହଁ।
ମ୍ୟାଡାମ ଆଉ ଟିକେ କହିଲେ। ଏଇ ଯୋଉ କଣତ ମୁଁ କହିବା କଥା କି ଲୋକମାନେ ଅଛନ୍ତି ବର୍ତ୍ତମାନ ଯୋଉ ଅତ୍ୟଧିକ ଖରା ହଉଛି, ଖରା ପାଇଁ ଆମେ ମାନେ ଗୋଟେ ଗଛର ଆବଶ୍ୟକତା ଆମେ ମାନେ କରିଥାଉ କାହିଁକି ନା ଦେଖିବେ ବିଶେଷ କରି କହିଲି କି ଫ୍ରିଜ ହଉ କି କୁଲର ହଉ ତା ତଳେ ଆମେ ଯୋଉ ପବନ ପାଇଥାଉ ନା ଗଛ ତ ପାଖରେ ଯୋଉ ପବନ ହୁଏ, ଆର ଆନନ୍ଦଠୁ ମାନେ, ସେ ସମସ୍ତ ଇଲେଟ୍ରନିକ୍ ଆ ଜିନିଷଠୁ ବା
ଗଛ
କୋଉଠି ନଥାଏ
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କଣ କହୁଛି ସେ ବିଷୟରେ?
ଆଜ୍ଞା, ଆଜ୍ଞା।
ଗାଡି ଘୋଡାର ବି ସୁବିଧାତେ ନଥିଲା ସେମାନେ
ଆଜ୍ଞା।
କିଛି ବାଟ ଅ ଗଲା ପରେ ରହିଯାଉଥିଲେ ଗଛ ଛାଇରେ ବିଶ୍ରାମ ନେଇଥିଲେ ପୁଣି ତାଙ୍କର ଯାତ୍ରା ଆରମ୍ଭ କରୁଥିଲେ
ହଁ କାହିଁକି ନା ଗ ସେଥି ସେ ମ୍ୟାଡ଼ାମ ଦେଖନ୍ତୁ ଖରା ଦିନେ ହଉ କିମ୍ବା ବର୍ଷା ଦିନେ ହଉ ଗଛ ଟା ଆମକୁ ନିହାତି ଆବଶ୍ୟକ ଅଛି ଅଛି କି ନାହିଁ ଦେଖନ୍ତୁ ଅତଧିକ ଖରା ହଉଛି କିନ୍ତୁ ବର୍ଷାର ପରିମାଣ ଟା କମ ଅଛି କାହିଁକି କହିଲେ? ଲୋକମାନେ କଣ କରୁଛନ୍ତି ନା ଜଙ୍ଗଲ କୋ ଗୁଡାକୁ କାଟି ଦଉଛନ୍ତି କାଟିକି କଳକାରଖାନା ତିଆରି କରିଦଉଛନ୍ତି ଘର ତିଆରି କରିଦଉଚନ୍ତି ଅ ତ ଗାଁ ଗଣ୍ଡା ମାନେ ଜଙ୍ଗ ଜଙ୍ଗଲ କୁ ଆଜ୍ଞା କୁହନ୍ତୁ
ନାଇଁ
ଜଙ୍ଗଲ କୁ କାଟିକି ଗାଁ ଗଣ୍ଡା ନିର୍ମାଣ କରିଦଉଛନ୍ତି ତା ଦ୍ଵାରା କଣ ହଉଚି ଯ ଅଛି କି ଆମର ଉ ବ ବର୍ଷା ଟା ଟିକେ କମ ହଉଛି ହଉଛି କି ନାହିଁ? ଆଜ୍ଞା କୁହନ୍ତୁ କଣ କହୁଚନ୍ତି ଆପଣ?
ବର୍ତ୍ତମାନ ଆପଣଙ୍କ ଅଞ୍ଚଳରେ ପାଣିପାଗ ମାନେ ବର୍ଷା ହଉଛି ନା କଣ କେମିତି ପାଗ?
ଆ ନାଇଁ ବ ବର୍ଷା ହେଇନି କିନ୍ତୁ ସକାଳୁ ଟିକେ ଉ ଦୁଇ ଟା ପର୍ଯ୍ୟନ୍ତ ଟିକେ ଖରା ଟିକେ ଅତ୍ୟଧିକ ଥିଲା। ବର୍ତ୍ତମାନ ଆପଣ ଯୋଉଟା କୁହନ୍ତି କି ରଜପାଗ ମାନେ ଚାରିଟାରୁ ଛଅଟା ଯେମିତି ମାନେ ନରମ ପାଗ ହେଇଥାଏ ସେଇଭଳି ତାର ପାଗ ହେଇଛି। ବର୍ଷା ହେଇନି କିନ୍ତୁ ବର୍ଷା ହେଲେ ଟିକେ ଭଲ ଲାଗିବ ଶାନ୍ତି ଲାଗିବ ଟିକେ ଆଉ। ଆଜ୍ଞା ଆଜ୍ଞା। ଆଉ ମ୍ୟାଡାମ ଆ ଆପଣ କଣ କହୁଛନ୍ତି ଅଂଶୁଘାତ କିମ୍ବା ହେଲା ଗଛ ହେଲା ଯେମିତି ଆପଣ କହିଲେ କି ବହୁତ ଭଲ
ପରେ ସ ମାନେ ଆପଣ ପଳେଇଲେ
ହଁ ହଁ ହଁ। ଅ ସେମାନେ କଣ କରୁଛନ୍ତି ନା ତାଙ୍କୁ ସରକାର ଗୋଟେ ଭଲ ମାନେ ଇଏ କରିଛନ୍ତି। କଣ କହିଲେ ଏ ଯୋଉ ଅତ୍ୟଧିକ ଖରା ହଉଛି ସେମାନେ ବି ମୋତେ ମଣିଷ ନା? ସେମାନେ ତ ଆଉ ଖରାରେ ବୁଲି ବୁଲିକି ଘର ଘର ବୁଲିକି ଯାଇକି ପୁଣି ଓରେସ୍ ପାଣି ଇ ଏବା ମେଡ଼ିସିନ୍ ଆପଣ କୁହନ୍ତୁ ଯାହାବି ବ ବଟନ କରାଯାଉଛି ସେ ସବୁ ଜିନିଷ ସେ ତ ଖରାରେ ବାଣ୍ଟିବେନି ସେଇ ହିସାବରେ ସରକାର ମଧ୍ୟ ତାଙ୍କୁ ମାନେ କହିଛନ୍ତି କି ଆପଣ ସନ୍ଧ୍ୟା ସମୟରେ ହଉ କିମ୍ବା ସକାଳ ସମୟରେ ହଉ ଛାଇ ସମୟ ଥିବ ଯାଇକି ଘର ଘର ବୁଲିକି ଓଆରେସ ବାଣ୍ଟି ପାରିବେ ତ ଯାହା ବଡିନା କିଛି ବାଣ୍ଟି ପାରିବେ ତ ଆମକୁ ମଧ୍ୟ ଦେଇଛନ୍ତି ଆଉ ଆମେ ମଧ୍ୟ ତାକୁ ଗୋଟେ ପାଣି ବୋଟଲରେ ପକେଇକି ଆମର ଯେତିକି ଓଆରେସ ଗୋଟେ ବଟଲ ରେ ପଡିବା କଥା ଗୋଟେ ଲିଟର ପାଣି ରେ ହଉ ଗୋଟେ ଧର ପ୍ୟାକେଟ ହଉ ସେତିକି ସେଇ ହିସାବ ପରି ପାଣି ପରିମାଣରେ ପକେଇକି ଆମେ ତାକୁ ପିଉଛୁ।
ଆଉ ଆପଣ ଖରାଦିନେ କଣ ଫ୍ରିଜ ପାଣି ବ୍ୟବହାର କରୁଛନ୍ତି ନା ମାଟିଆ ପାଣି ବ୍ୟବହାର କରୁଛନ୍ତି?
ଫ୍ରିଜ୍ ପାଣି ଲୋକମାନେ ପିଅନ୍ତି ଯେ କିନ୍ତୁ ମତେ ଟିକେ ଥଣ୍ଡା ଅତ୍ୟଧିକ ତ ସେଥିପାଇଁ ମୁଁ ଟିକେ ଫ୍ରିଜ ପାଣି ପିଇବାକୁ ପସନ୍ଦ କରେନି କାହିଁକି କହିଲେ? ତା ସହିତ ଟ୍ୟୁୱେଲ ଅଛି ତ ଘର ପାଖରେ। ତାର ପାଣି ଟା ଆଉ ଟିକେ ବେଶୀ ଭଲ ଲାଗେ। ଥଣ୍ଡା ରୁ ଟିକେ ରକ୍ଷିବା ପାଇବା ପାଇଁ ଫ୍ରିଜ୍ ପାଣି ନ ପିଇକି ସାଙ୍ଗେ ସାଙ୍ଗେ ଟ୍ୟୁବଲ ର ଯୋଉ ପାଣି ଟା ଆସିଥାଏ ତାକୁ ଟିକେ ପିଇବା ପାଇଁ ମତେ ଟିକେ ବେଶି ଭଲ ଲାଗେ। ତ ସେଥିପାଇଁ ଟ୍ୟୁବଲ ପାଣି ହିଁ ପିଇଥାଏ। ହେଲା କି ଆପଣ ଫ୍ରୀଜ୍ ପାଣି ପିଅନ୍ତି।
ନାଇଁ ନାଇଁ ମୁଁ ଫ୍ରିଜିର ପାଣି ପିଏନି। ମତେ ବି ଥାଇରଏଡ ପ୍ରୋବ୍ଲେମ୍ ନାଁ ଫିଜ୍ ପାଣି ନାହିଁ
ହଁ, ହଁ ଥଣ୍ଡା ଟିକେ ରଖିବା ପାଇଁ ଦରକାର ଗରମ ହେଲେ କଣ ହବ ଆମର ଶରୀର ବି ସୁସ୍ଥ ରହିବା ନିହାତି ଆବଶ୍ୟକ ଆମେ ତାକୁ ପିଇବା ଦ୍ଵାରା ଯଦି ଅଧିକ ଅତ୍ୟାଧିକ ଥଣ୍ଡା ହେଲା ଆପଣଯେମିତି କହିଲେ ଥାଇରଏଡ ହେଲା ବା ଧୀରେ ଧୀରେ ଲୋକମାନଙ୍କର କୁହନ୍ତୁ ଅତ୍ୟଧିକ ଥଣ୍ଡା ର ରାଜମା ବି ଥାଏ ସେସବୁ ଟିକେ ରଖିବା ପାଇବା ପାଇଁ ଆମେ ଫ୍ରିଜ୍ ପାଣି ଟିକେ ଅଧିକ ବ୍ୟବହାର ନ କରିବେ ଭଲ କାହିଁକିନା ସେଟା ପାଟିକି ସ୍ଵାଦ ଲାଗିଥାଏ। କିନ୍ତୁ ଭଲ ଲାଗିଥାଏ। କିନ୍ତୁ ଆମ ଦେହ ପାଇଁ ଖରାପ ହେଇଥାଏ। ବା ଅସୁସ୍ଥ ହୋଇଥାଏ। ଆଜ୍ଞା।
ଆମେ କଣ ପଚାରିବୁ?
ଆଉ ମ୍ୟାଡ଼ାମ ଆପଣ ଦେଖିଛନ୍ତି କି? ଖରା ଦିନେ ଆଜ୍ଞା କୁହନ୍ତୁ?
କାଇ କଣ କହିଥିଲେ
ହଁ ମୁଁ କହିଲି କି ଆପଣ ଦେଖିଥିବେ ଖରାଦିନେ ଲୋକମାନେ ବହୁତ ମାନେ ପାଣି ଦାନ କରୁଛନ୍ତି। ଯୋଉଟା କି କୁହନ୍ତି ଏ ଜଳ ଦାନ ହଁ ମହାପୂର୍ଣ୍ଣ। ଯୋଉଟାକି ଆଜ୍ଞା, ଆପଣ ଦେଖିଥିବେ କି ରାସ୍ତା କଡରେ ଲୋକମାନେ ମାଟି ପା ପାତ୍ର ରଖିକିି ମାଟି ପାତ୍ରରେ ଲୋକ ଯୋଉମାନେ ବାଟୋଇ ମାନେ ଯାଉଛନ୍ତି। ପଥିକା ମାନେ ଆପଣ କୁହନ୍ତୁ, ରୋଡ ସାଇଡ ରେ ସବୁ ସେ ମାନଙ୍କୁ ପାଣି ଦାନ କରୁଛନ୍ତି କାହିଁକି ନା ଯୋଉ ଖରାରେ ଲୋକମାନେ ପାଣି ନ ପିଇବା ଦ୍ଵାରା ବା କିଛି ବି ସୁବିଧାର ସମ୍ମୁଖୀନ ହଉଛନ୍ତି। ଯୋଉଥିପାଇଁ କି ଲୋକମାନେ କଣ କରୁଛନ୍ତି? ବା ସରକାର ତରଫରୁ ବି ଯେମତି ଆପଣ କୁହନ୍ତୁ ଅଙ୍ଗନବାଡି ଦିଦି ବା ଆଶା କର୍ମୀ ମାନେ ଦେଖିବେ ଗୋଟେ ମାଟି ପାତ୍ରରେ ରଖିକି ପାଣି ବି ଦାନ କରୁ